ହାଲୋ, ହୁଁ ଆଜ୍ଞା ନମସ୍କାର।
ନମସ୍କାର।
ଆଉ ମୋ କଥା ଶୁବା ଯାଉଛି ଠିକ୍ ସେ?
ହଁ ଶୁବା ଯାଉଛି।
ହ ଆପଣ କଣ କରୁଥିଲେ?
ମୁଁ ଏଇଠି ବସିଥିଲି ଆଉ।
କୋଉଠି ଘରେ ନା ବାହାରେ?
ନାଇଁ ଘରେ ବସିଥିଲି ଗୋଟେ ବହି ପଢ଼ୁଥିଲି।
ହ ବହି ପହି ସବୁ ପଡ଼ୁଛ? ଏନା କାଇଁ ସମସ୍ତେ ଖାଲି ବହି ପଢ଼ୁଛନ୍ତି। ନା ହଁ ଗରମ ହଉଛି ତ ଭଲ ଲାଗୁନି ସେଥିପାଇ ପଢ଼ୁଛନ୍ତି ଛୁଟି ଟାଇମ୍, ରଜ ଟାଇମ ନାଇଁ।
ହଁ ହଁ।
ହ ଆଉ ସବୁ ଘରେ ସବୁ ନାକେ ଜଳଖିଆ କରିସାରିଲାଣି ପଦିଆ ବେଳ ଜଳଖିଆ?
ହଁ ଜଳିଖିଆ ହଁ ଜଳିଖିଆ ସରିଲାଣି।
ସରିଲାଣି ଆମର ବି ଜଳିଖିଆ ସରିଲାଣି। ନା ଆମର ଜଳିଖଆ ଫଳିକା ସରିଲାଣି ରାତିରେ ଦହିବରା ହବ ଆଉ। ଖାଇକି ସେଠି ଆଉ ଆଜି ରୋଷେଇ ଆଉ ରାତିର ରାତ୍ରି ଭୋଜନ ଟା ଦହିବରା। ଆଚ୍ଛା ଆଉ କଣ ପଢ଼ୁଥିଲେ?
ଏଠି ଗୋଟେ ବଢୁଥିଲି ଆମ ଓଡ଼ିଆର ଗୋଟେ ଗୀତ ବଢୁଥିଲି ଆଉ।
କି ଗୀତ ପଢ଼ୁଥିଲ? ଗୀତ ନା କବିତା ପଢ଼ୁଥିଲ?
ଗୋଟେ କବିତା ପଢ଼ୁଥିଲି, ମୁହଲିରେ ଗୀତ କହିଦେଲି।
ହଉ ହଉ ଆଉ ତୁ କୋଉ କବିତା ପଢୁଥିଲୁ ଟିକେ କହୁନୁ କାହା ଉପରେ କବିତା ଟି କାହା ଉପରେ?
ସାହିତ୍ୟ ଉପରେ।
ନା ସାହିତ୍ୟ ଉପରେ ଯେ, ସାହିତ୍ୟର ମାନେ କାହା ଉପରେ କବିତା ଟି ହେଇଛି? କୋଉ ବିଷୟ ଉପରେ କବିତା ଟି ତିଆରି ହେଇଛି?
ହରତ ନଈ କୂଳେ।
ଓହୋ। ଶରତ ନଈକୂଳେ ଶରତ ଋତୁ ମାନେ ଆମ ଆଶ୍ଵିନ ମାସ ଶରତ ଋତୁ ମାନେ ଆଶ୍ଵିନ ମାସର ଆଉ ନାଇଁ କି ନାଇଁ ଭାଦ୍ରବ ଆଶ୍ଵିନ ମାସଟା ଶରତ ଋତୁ କହନ୍ତି। କବିତା ଟି ଭଲ ଲାଗିଲା ପଢ଼ିକି?
ହୁଁ ଶୁଣିବ କି?
ହୁଁ ଶୁଣୋଉନାହାନ୍ତି ଦେଖିଆ। ହଁ ଶୁଣନ୍ତୁ।
ଶରତ ନଈ କୂଳେ ବସିଛି ମୁଇିଁ ଛାଇଁ ଛ ଛଇଳ ଅମୃତରୁ ମୂଳେ ପ୍ରକୃତିର ସବୁଜ କୋଳ ଏ ମୋର ମନ ହେଉଛି ଭୋଳ ନୟନ ମମମା ଭ୍ରମର ସମ ମାଧୁରୀ ଚାକ୍ଷୀ ବୁଲେ।
ହୁଁ।
ନଈ ର ଜଳ ଧାରା ଚାଲିଛି ଝାଇ ଆଲୁଅ ତଳେ ଦିଶୁଚି ମନୋହରା
ହଲାଇ ଗଛ ପତରା ରାଶି ସମ୍ ସମୀର ଧିରେ ପଡଇ ଛାସି ଗୋଟି କି ଗୋଟି ପଡୁଛି ଲୋଟି ଚପଳ ଢେଉମାଳା
ହୁଁ।
ଭଲ ଲାଗୁଛି।
ହୁଁ ଭଲ ଅଛି ଗପ ଭିତରେ ଭଲ ଉଚ୍ଚ କୋଟି ର ଲେଖା ହେଇଛି।
ଆଉ ଶୁଣିବ।
ହୁଁ ଶୁଣାନ୍ତୁ। ଶୁଣିବା ପୁରା ପୁରାଟା ଶୁଣେଇ ଦିଅନ୍ତୁ ଶୁଣିବା ଆଉ ଭଲ ଲାଗୁଛି ଶୁଣିବାକୁ ଉଚ୍ଚ କୋଟିର ଲେଖା ହେଇଛି।
ଉଁ ଉଁ ମୋଉନ ବକ ବସିଛି ତାର ସୁଅର ଏକ ପାଶେ ଶିକାର ଅଭିଳାଷେ ପାଉଛି ଯାହା ଅତୁଳ ଶୁଖେ ଦେଉଛି ଭରି ଆପଣା ମୁଖେ। ଗେଣ୍ଡାଳିଆ ଝାମ୍ପ ମାରି ଉ ଉଠଇ ନୀଳ କାଶେ ନଈର ଆରପାରେ ଦିଶୁଚି ଗାଈ ବାଛୁରୀ ପଲ। ସବୁଜ ପଡିଆରେ ଗୋପାଳ ପୁଅ ସେଇଠି କାହିଁ
ପଇଁଶି ଶୁଖେ ଦେଉଛି ଗାଈ ମୂର୍ଛନାଟି ପଢୁଛି ମା ଟି ସତେ କି ତାଳେ ତାଳେ।
ହୁଁ।
ନଈର ଏଇ କୂଳେ ସେଫାଳି ଫୁଲ ଆଳୁଅ କରି ଫିଟୁଛି ଯାଇ ଦୂରେ ମଧୁର ତାର ମହକି ରାଶି ପବନ ସାଥେ ଆସୁଛି ଭାସି।
ସେଫାଳି ଫୁଲ କି ଫୁଲ କହିଲ? ସେଫାଳି ଫୁଲ।
ହ୍ୱାଇଟ କଲର ଉଁ ଗୋଟେ ଧଳା କଲର କଲ ମାନେ ଧଳା। ଜାଣିନି।
ଶେଫାଳି ଫୁଲ ଗଙ୍ଗଶିଉଳି ସିଙ୍ଗଡାହାର, ଯାହାକୁ ଆମେ ଔଷଧ ରୂପେ ତା ପତ୍ରକୁ ବାଟ ଟି ପିଉ ଜର ହେଲେ, ଥଣ୍ଡା ହେଲେ।
ଭୁଲି ଯାଇଥିଲି ହଁ ଭୁଲି ଯାଇଥିଲି ହଁ ହଁ ସିଙ୍ଗଡା ହାର କୁହନ୍ତି।
ତାର ବାସ୍ନା ଭାରି ସୁନ୍ଦର ସେ ରାତିରେ ଫୁଟି ସକାଳେ ଝଡି ଯାଇଥାଏ। କିନ୍ତୁ ତାର ବାସ୍ନା ଟା ଚାରିଆଡକୁ ମହକି ଥାଏ। ହଉ ଆଗକୁ ପଢନ୍ତୁ।
ମଧୁର ତାର ମହକ ରାତି ପବନ ସାଥ ଆସୁଛି ଭାସି ଆ ଉଁ ହାବେଶ ଭୋଳ ଚିତ ମୋର ତାହାରି ସାଥେ ଖୁରେ ଠିକ ଏଇ ପୁରା କମ୍ପ୍ଲିଟ ହେଇ ମାନେ
ହେଲା ଶେଜ ହେଲା। ହୁଁ। ଆଉ ଶରତ ଋତୁ ହେଲେ ମାନେ ନଈ କୂଳର ଯୋଉ ଯୋଉ ଉଁ ମାନେ ନଈକୂଳ ଧାରାରେ ବଗ ତାର କେମିତି ଶିକାରକୁ ବସିକିନି ଅନେଇଥାଏ ଭାଦ୍ରବ ଆଶ୍ୱିନମାସ ନା ସରତଋତୁ ମାନେ ପାଣି ଟିକେ ଅଧିକା ହେଇଥାଏ ନଈ ନଦୀ ଫଦୀରେ। ବର୍ଷା ଦିନ ଟା ତ ମାଛ ଫାଛ ବି ବେଶୀ ଉପରକୁ ଉଠନ୍ତି। ତ ବଗ ତାର ଖାଏ। ଆଉ ଚାରିଆଡେ କାଶ ଦଣ୍ଡି ହେଇଯାଏ ନା ଶରତ ଋତୁରେ ବେଶୀ ହୁଏ ନା ଶରତ ଋତୁରେ କାଶ କାସତଣ୍ଡି ଫୁଲ ଗୁଟେ ଧଳା ଧଳା ସୁନ୍ଦର ଦେଖାଯଏ ଦୁର୍ଗା ପୂଜା କୁ ହୁଏ ସେବି ସେ ମାସ ହୁଁ ଦୁର୍ଗା ପୂଜା ହୁଏ ସେ ମାସରେ। ହୁଁ। ନା ଦୁର୍ଗା ପୂଜା ହୁଏ ଆ ଦୁର୍ଗାୂପୁଜା ହେଇସାରିଲା ପରେ କିଛି ଦିନ ପରେ ଆମର ନୂଆ ବର୍ଷ ନୂତନ ବର୍ଷ ଆସିଯାଏ। ମୁଁ ଆମ ନୂଆ ବର୍ଷ ବିଷୟରେ ତମକୁ କିଛି କୋହୁଚି ଶୁଣନ୍ତୁ। ଆଉ ଡିସେମ୍ବର ମାସ ବାଇଶି ତାରିଖ ଠାରୁ ଆସନ୍ତା ଜାନୁଆରୀ ତିନି ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠଦାନ କାର୍ଯ୍ୟ ବନ୍ଦ ରହିବ ବନ୍ଦ ରହେ ନା ନାଇଁ? ଧାନ କଟା ଛୁଟି ବୋଲି ଦିଆଯାଏ ଯାହାକୁ ଆମ କହୂ ଧାନ କଟା ଛୁଟି ଧାନ କଟା ଛୁଟିରେ ପାଳନ ହୁଏ ପିଲା ଟିଏ ଉଠି ପଡି ପିଲାମାନେେ ଉଠି ପଡି ଗୁରୁଜୀଙ୍କୁ କୁହନ୍ତି କି ଧାନ କଟା ଛୁଟି ରେ ଆମେ ମାମୁଁ ଘରକୁ ଯିବୁ। ଆମେ ବାପାଙ୍କ ସହ ବା ଉଁ ମାନେ କି ଅପାଙ୍କ ସାଙ୍ଗ ଅପାଙ୍କ ବାହାଘର ହବ। କିଏ କୋଉ ପିଲା କହନ୍ତି ଗୁରୁଜୀ ଆମେ ସମସ୍ତେ ବି ଭିନ୍ନ ତୀର୍ଥ ସ୍ଥାନ ବୁଲିବାକୁ ଯିବୁ। ଆପଣ ନୂଆ ବର୍ଷରେ କୁଆଡେ ବୁଲିବାକୁ ଯଆନ୍ତି?
ହଁ ଯାଏ।
ବିଭିନ୍ନ କୋଉ କୋଉ ଜାଗା ସବୁ ଯାଇଚନ୍ତି କେବେ ବୁଲି?
ମନ୍ଦିର ପ୍ରାୟେ ଟାଇମ ଯାଏ ମନ୍ଦିର।
ଏମିତି ଆମ ଆମ ପାଖରେ ଯାଆ ଯାଆ ସବୁ ଅଛି। ଏ ଜାଗା ବୁଲିବା ପାଇଁ।
ବଣଭୋଜି କରନ୍ତି କିଏ କିଏ ପିଲା ବଣଭୋଜି କରନ୍ତି ନାା ନାଇଁ।
ହଁ ବଣ ଭୋଜି।
ତ ଅନ୍ୟ ପିଲାମାନେ ଗୁରୁଜୀ ଙ୍କୁ କହନ୍ତି ଗୁରୁଜୀ ଆମେ ଏ ବର୍ଷ କୁଆଡେ ବାହାରକୁ ବୁଲିିବୁ ନାହିଁ ଆମ ଗାଁରେ ଯେଉଁ କଲେଜ ପିଲାମାନେ ଅଛନ୍ତି ସେମାନେ ଗୋଟେ କ୍ଲବ କରିଛନ୍ତି ପ୍ରାୟେ ପ୍ରତି ଗାଁ ରେ ଗୋଟେ ଗୋଟେ ଥାଏ ଉଁ ନାଇଁ କି କ୍ଲବଘର ଥାଏ। ଗୁରୁଜୀ ଆସେ ପିଲାଟି କୋହୁଥାଏ ଆସନ୍ତା ଜାନୁଆରୀ । ପ୍ରଥମ ବର୍ଷ ତ ଜାନୁଆରୀ ମାସ ପାଳନ କରାଯାଏ ମାନେ ବର୍ଷର ଆରମ୍ଭରେ ଯୋଉ ଏକ ତାରିକ ହୁଏ ହେଥିରେ ପାଳନ କରାଯାଏ। କିନ୍ତୁ ତା ପୂର୍ବରୁ ପିଲାମାନେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ହୁଁ ହୁଁ ହେଟୁ ପୁଣି ଗୁରୁଜୀ ମାନେ ଗୁରୁଜୀ ଗୁରୁଜୀ ସ୍କୁଲ ବନ୍ଦ କରିଦିଅନ୍ତି ନା ନାଇଁ?
ହୁଁ
ହୁଁ। ସବୁ ପିଲା ସବୁ ପିଲା ମାନେ ଠୋ ଠୋ କି ହସି କିଗୁରୁଜୀ ଙ୍କୁ କହିଲେ ତୁମର ଭଲ ନାଁ କଣ? ପିଲାଟି କହିଲା ଗୁରୁଜୀ ଏତିକି ନାଁ କହିକି କିଏ ଦେଲେ ଗୁରୁଜୀ ମୋ ବାପା ହେଉଛନ୍ତି ଗୁରୁଜୀ ମୋ ବାପା ବାପା ଦେଇଛନ୍ତି ମୁଁ ମୋ ମାସ ଦୁଇ ତାରିଖ ଜନ୍ମ ତାରିଖରେ ଜନ୍ମ ହୋଇଥିଲି ବୋଲି ଏମିତି ନାଁ ଦେଇ ନାଁ କଣ ହେଇଥିଲା ନା ସେ ପିଲାଟା ନା ମେଣ୍ଟୁ। ତ ତା ମାନେ ମେ ମାସ ଦିଇ ତାରିଖ ଜନ୍ମ ହେଇ ମେ ଟୁ ଦେଇଛନ୍ତି ଆଉ ମାନେ ମେ ଟୁ। ମେ ମାସର ଦୁଇ ଚାରିଖ ରେ ହେଇଥିଲା ବୋଲି ତା ନାଁ ମେଣ୍ଟୁ ଦେଇଚନ୍ତି। ତ ପିଲା ମାନେ ଠୋ ଠୋ ହେଇକି ହସିଲେ ତ ଉଁ ଯୋଉ ଆମ ଭାରତ ବର୍ଷର ବହୁତ ବଡ ଦେଶ ଦେବତା ମାନେ ଖୁସି ହୋଇ ଦେଶରେ ଅନେକ ଥର ଜନ୍ମ ଗ୍ରହଣ ବି କରିଛନ୍ତି ଆଉ ଆମ ଜନ୍ମଭୂମି କର୍ମଭୂମି ପୁଣ୍ୟଭୂମି ମାତୃଭୂମି ମୁଖ ତଃ ବର୍ଷ ତ ସବୁ ମାନେ ଦେବା ଦେବି ସବୁଠି ସେଠି ମାନେ ଆବିର୍ଭାବ ଉ ବିଭିନ୍ନ ଠାକୁର ବି ଏଇଠି ଅବତାର କରି ଗ୍ରହଣ କରିଛନ୍ତି ବାର ମାସରେ ଏଠି ତେର ପର୍ବ ପାଳନ କରାଯାଏ ତାପରେ କଥାର ଅଛି ଦେଶ ଫାଙ୍କେ ନଈକେ ଫାଙ୍କେତ ତଥା ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଚାଲେ ଆମ ଓଡିଶାରେ ଯେମିତି ଓଡିଆ ସଂସ୍କୃତି ପରମ୍ପରା ସବୁ ରାଜ୍ୟରେ ସେ ସେ ଅଛି ନା ନାଇଁ
ହୁଁ।
ଆମର ଯେମିତି ଓଡିଆ ର ଆମେ ସିନା ନବବର୍ଷ ପାଳନ କରୁ ଜାନୁଆରୀରେ କିନ୍ତୁ ଆମର ଓଡିଆ ନବବର୍ଷ
ପଣାସଂକ୍ରାନ୍ତି ଜୁନ୍‌ ମାସରେ
ଜୁନ୍ ମାସ ବୈଶାଖ ମାସରେ ହୁଏ। ତ ଆପଣ ପଣାସଂକ୍ରାନ୍ତି ସବୁ ଯୋଉ କଣ ସବୁ ସ୍ପେଶାଲ୍ ମାନେ ବିସେସ୍ କରି କରନ୍ତି ପଣା
ଆମର କଣ ପଣା ଛତୁଆ ଆମର ଗାଁ ମନ୍ଦିରରେ ପୂଜା ହୁଏ।
ହୁଁ ଆପଣଙ୍କ ଘରେ ହୁଏ କଣ ହୁଏ ଛତୁଆ ହୁଏ? କେ ପ୍ରସ୍ତୁତ କରାଯାଏ ତମ ଘରେ ସବୁ କେଉଁ କେଉଁ ଛତୁଆ ପ୍ରସ୍ତୁତ କରାଯାଏ?
ଆମ ଘରେ ଉ ଅଲଗା ଦିନେ ତ ଚୂଡା ଆଉ କିଛି ସବୁ ମିଶିକି ହୁଏ ସବୁ ପଣା ସଂକ୍ରାନ୍ତି ରେ ସ୍ପେଶାଲ ମୁଗ ହୁଏ।
ହୁଁ ବିଶେଷ ଭାବରେ ମୁଗ ଗହମ
ମୁଗ ଗହମ ଚାଉଳକୁ ତ ବେଲ ପଣା ହୁଏ ହଁ ପଣା ଟା ତ ଆଗେ ହୁଏ।
ହୁଁ ଆମ ଓଡିଆ ର ହଉଛି ଯେମିତି ପଣା ସଂକ୍ରାନ୍ତି ସେମିନ୍ତି ପଞ୍ଜାବ ରେ ତାଙ୍କର ପଞ୍ଜାବ ଆମ ଆନ୍ଧ୍ରପ୍ରଦେଶ ଆମ ପ୍ରଦେଶ ଓଡିଶାରେ ମହାବିଶ୍ୱ ପଣା ସଂକ୍ରାନ୍ତିକୁ ବର୍ଷ ପାଳନ କରାଯାଏ। ସେ ଲୋକମାନେ ଯେମିତି ପୋଙ୍ଗଲ ପୋଙ୍ଗଲ ପାଳନ କରନ୍ତି। କେତେକ ସ୍ଥାନ ସୁୁନିଆ ଦଶହରା ଦୀପାବଳି ଏରା ସବୁ ବି ନୂଆବର୍ଷରେ ପାଳନ କରାଯାଏ। ନା ନାଇଁ।
ହୁଁ।
ତ ସମସ୍ତେ ନୂଆ ବର୍ଷ ପାଳନ କରି ସଂସ୍କୃତିକୁୁ ରକ୍ଷା କରନ୍ତି। ସେଦିନଟି ଆମ ବିଶ୍ଵ ସୃଷ୍ଟି ହୋଇଥିଲା ସେ ଦିନ ରେ ଆମ ବିଶ୍ୱ ସୃଷ୍ଟି ସୃଷ୍ଟି ହେଇଥିଲା ତେଣୁ ଏହାକୁ ସୃଷ୍ଟି ର ପ୍ରଥମ ଦିବସ ବୋଲି କୁହାଯାଏ। ଏହାକୁ ସମଗ୍ର ଦେଶରେ ନବବର୍ଷ ରୂପେ ପାଳନ ପାଇଁ ଆମେ କେତେକ କାରଣ ମଧ୍ୟ ଅଛି। ଦ୍ୱିତୀୟରେ ପ୍ରଭୁ ରାମଚନ୍ଦ୍ର ଧର୍ମରାଜ ଯୁଧିଷ୍ଠୀରଙ୍କର ଏହି ଦିନ ରାଜ୍ୟାଭିଷେକ ବି ହୋଇଥିଲା ଥିଲା ସେଥିପାଇଁ ନୂଆ ବର୍ଷ ପାଳନ କରାଯାଏ ଆଉ ତୃତୀୟରେ ଏଇ ଦିନ ଠାରୁ ଯୁଗାଧ ଗଣନା ଆରମ୍ଭ ହୋଇଛି ଚତୁର୍ଥରେ ଭଗବାନ ବୁଝେଇଲେ ଯେ ଏହି ଦିନ ଜନ୍ମ ଲାଭ କରିଥିଲେ। ଭଗବାନ ଝୁଲେଲାଲ ସରି ଝୁଲେଲାଲ ଏଇ ଦିନରେ ଜନ୍ମଲାଭ କରିଥିଲେ। ପଞ୍ଚମରେ ବିକ୍ରମାଦିତ୍ୟ ଏହିଇ ଦିନ ସିଂହାସନ ଆରୋହଣ କରିଥିଲେ। ଷଷ୍ଠରେ ଭାରତର ମହାବୀର ମହାବୀର ଶାଳି ବାହାନ ଶାଳିବାର ଶାକମାନଙ୍କୁ ଦେଶକୁ ତଡ଼ି ନିଜକୁ ଶିକାର ବୋଲି ଘୋଷଣା କରିଥିଲେ। ସପ୍ତମରେ ଏଇ ହିନ୍ଦୁ ସମାଜରେ ପ୍ରଖ୍ୟାତ ସ୍ଵାମୀ ଦୟାନନ୍ଦ ସରସ୍ୱତୀ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ଏଇ ନବବର୍ଷରେ ସବୁଠୁ ମଜାର କଥା ଯେ ଯୋଗକୁ ଠିକ୍ ଏହି ଦିନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରତିଷ୍ଠାତା ଡାକ୍ତର କେଶବ ବାବୁ। ବଳିରାମ ହେଡଗେୟ ଜନ୍ମ ଗ୍ରହଣ କରିଥିଲେ।
ଯାହା ହଉ କେତେ କଥା ଜଣେଇଲେ ଓଡିଶାର ତ କିଛି କିଛି ଲୋକ ଜାଣିିନଥିବେ।
ହୁଁ ଆପଣଙ୍କଠୁ ବି ଶୁଣି ଭଲ ଲାଗି ଶରତ ଋତୁ ବିଷୟରେ ଶୁଣି ଭଲ ଲାଗିଲା। ଆଉ ହଉ ତାହେଲେ ଆଉ ଏମିତି ସବୁ କୋ ଭଲ ଭଲ କଥା ଶୁଣଉଥାନ୍ତୁ କହୁଥାଆନ୍ତୁ। ଆଉ ଶୁଭରାତ୍ରି ଧନ୍ୟବାଦ ।